ଆ କଉ
ଆଁ ସାର୍ ମୁଁ ଆପଣଙ୍କୁ କଲ୍ କରିଥିଲି। ସାର୍ ଆପଣଙ୍କର ଛଅ ମାସରୁ ପେମେଣ୍ଟ କିଛି ଆସିନି। ଆପଣ ଲୁନ୍ ନେଇଥିଲେ ସାର୍ ଛଅ ମାସ ଆଗୁରୁ ମନେ ପଡୁଛି।
ହଁ ସାର୍ ହଁ ସାର୍ ହଁ ମୋ ମନେ ପଡୁଛି ଲୋନ୍ ନେଇଥିଲି ବାଦାମ ଚାଷ କରିବି
ଆଜ୍ଞା ଆପଣ ତ ହଁ କହିଥିଲେ ଚାଷ ପାଇଁ ଆପଣ ଲୋନ୍ ନଉଛନ ଆଉ ଏଥମ ଯାଏ କୌଣସି ପେମେଣ୍ଟ ଆପଣଙ୍କର ଆସିନି ତ ସେଇ ରିଗାଡ଼ି ମୁଁ ଆପଣଙ୍କୁ କଲ କରିଥିଲି।
ସାର୍ ପେମେଣ୍ଟ ମିଳିବ ଯେ ଆପଣ ଚାଷ ଯୋ କ ଥିରେ ପୁରା ମେଘ ନାଇ ନଷ୍ଟ ହେଇଛି ବାଦାମ କମ୍ ଫଳିଛି ଆ ସେ ବିକି କି କଣ ପଇସା ଦେବି ଆପଣଙ୍କୁ ସେଇ ପାଇଁ ଦେଶି-ଦେଇ ପାରିଲେ ଆଉ
ଆଚ୍ଛା ଆପଣଙ୍କ ଚାଷ ଟା ତାହେଲେ ନଷ୍ଟ ହେଇଯାଇଛି ଏ ଯିଏ ବର୍ଷା ହେଇଥିଲା ମାନେ ବର୍ଷା ନହବା ଯୋଗୁ।
ନ ହବା ଯୋଗୁ ହେଇନି ଚାଷ ଯାହା ଅଳ୍ପ ସ୍ୱଳ୍ପ ବାହାରିଛି।
ଆପଣ ଛଅ ମାସରୁ ଦେଇନାହାନ୍ତି ଆପଣ ଜାଣିଥିବେ ଆପଣଙ୍କ ଖରାପ ନିହାତି ହେଇଯିବ।
ହଁ ସାର୍। କିସ କରିବି ସାର୍ ଗରିବ ଲୋକ ଆମେ ଚାଷୀ ଲୋକ କିସ କରି
କିସକରିବେ ଆପଣ ବାଦାମ ଚାଷ ଯେ କରିଥିଲେ ଆପଣ ଇନ୍ସୁରାନ୍ସ କରିଥିଲେନି କି ଯେ ଚାଷ ହେକା ନଷ୍ଟ ହେଇଗନେ ସରକାର ତରଫରୁ କିଛି ସାହାଯ୍ୟ ମିଳିବ।
ନା ସାର୍ ସେଇଟା ପୁରା କରିନି।
ସେଟା ତ ନିହାତି କରିବା ଦରକାର ନା ଯେହେତୁ ଆପଣଙ୍କର ଚାଷ ଟା ହଉଛି ଆପଣଙ୍କର ଲସ୍ ଟା ହେନେ କିଏ ବୁଝିବ ଆପଣ ସେଟା ଭାବିକି କରିବା ଦରକାର ନା।
ହେଲେ ମୁଁ ତ ଆଉ ଜାଣିନି ଆପଣ ତ ଏବେ କହୁଛନ୍ତି ସେଥିରେ ମୁଁ ଜାଣିଥିଲେ ତ କରିଦେଇଥାନ୍ତି ମୁଁ ତ ଜାଣିନି ସାର୍ ଆପଣ ତ କହୁଛନ୍ତି ଏଥର ଯିଏ ଚାଷ କଲେ କରିବେ।
ସେଟା ଆପଣ ପ୍ରଥମେ କରିବା ଦରକାର ଏଟା ତ ଏତେ ବଡ ଆପଣ ଏମାଉଣ୍ଟ ନେଇଥିଲେ ଯେ ଲକ୍ଷେ ଟଙ୍କା ଏମାଉଣ୍ଟ ନେଇ ଆଉ ଚାଷ କଲେଣିି ଆପଣ ଛଅ ମାସରୁ ଇ -ଏମ-ଆଇ ଯେହେତୁ ଦଉନାହାନ୍ତି କୁବି ତ କଲ କରତେ ହବ ନା ଆମକୁ। ଆମେ ତ ଲୁନ୍ ଦେଇ ଦେଉଛେ ଆମର ତ ଛୋଟିଆ ବ୍ରାଞ୍ଚ ଆଉ ଆପଣ ଯଦି ପେମେଣ୍ଟ ଟା ନ କରିବେ ତାହେନେ ଆ ଆମକୁ ଆମକୁ ବି ତ ଉପ ଅଫିସର ମାନଙ୍କର କଲ ଆସୁଛି ଯେ ପେମେଣ୍ଟ ହେଇନି ପେମେଣ୍ଟ ନହେନେ ଆମକୁ ମେଲ ଆସେ ବା ମେସେଜ ଆସେ ଆଉ ସେଇ ରିଗାର୍ଡିଙ୍ଗ ଆମେ କଷ୍ଟମର କୁ କଲ୍ କରୁଛନ୍ତି ଯେ ଆ ଆପଣଙ୍କର ସାର୍ ପେମେଣ୍ଟ ତ ହେଇନି ଆଉ ପେମେଣ୍ଟ ଟା ଦୋ ବୁଝିଲେ।
ହଁ ସାର୍।
ଆଉ କେବେ କଣ ପେମେଣ୍ଟ ଟା ଦେବେ ଆପଣ?
ସାର୍ ଆଉ ଗୋଟେ ଚାଷ କରିଛି ଫଳ ତ ବାହାରିଲି ଏ ସେଇଟାରୁ ଦେଖିବା ଆଉ କିଛି କଣ କରିବା ଗୋଟେ ଦେ ଦେଖିକି ଦେଇଦବା ଆଉ। ଏକାଥରେ କ୍ଲୋଜ କରିଦବା।
ୟା ପରେ କଣ ଚାଷ କରୁଛୁ।
ୟା ପରେ ଆମର ମୁ ମୁଗ ଚାଷ କରିଚି।
ମୁଗ ଚାଷ ବାଦାମ ରେଟ ଏ ବର୍ଷ ଯେ ଖରାପ ହେଲା ପ୍ରାୟତଃ ସମସ୍ତେ ଖରାପ ହେଇଥିବ।
ହଁ ସମସ୍ତେ କାର ଗଛ ହେଇଛି ଫଳିନି। ଯାହାର ଫଳିଛି ତାର ଦେଖିଲାଗୁ ପାଣି ନା ମେଘ ହେଇନି ଭାଇ ନଷ୍ଟ। ଗଛ ଜଳିକି ପୁରା ଇଏ ହେଇଗଲା ମରିଗଲା ମାନେ ଚାଷ ଆଗରୁ ପୋକ ଖାଇଗଲା ଏରକ। ପଇସା ଜୁଗେଇ ପାରନିନି ସେ ସମୟରେ ଆଉ କଣ କରିବି।
ହୁଁ ଆପଣ ସେଲୁଗୁ ସେଇ ଟାଇମରେ ପାଣି ଆଣିକି ମଡେଇବାର ଥିଲା ନା।
ସେଲୁ ସାର୍ ପାଖରେ ନାଇଁ ବହୁତ ଦୂରିଆ ବହୁତ ଗୁଟେ ସେଲୁ ଅଛି ସେ ମାନେ ବହୁତ ଦୁରିଆ ଆଉ ସେଲୁ ସିଏ ଗୁଟେ ପୋର୍ କୃତି ଲୋକ ସିଏ ତା ନିଜ ଚାଷ କରୁଛି ନିଜ ଜମି ପାଇଁ ଆଉ ଅଲଗା ନୋକ ଦଉନି ଯଦି ଦଉଚି କି ରେଟ୍ ବେଶି ନଉଚି। ଏତେ ପଇସା ବି ନାହିଁ ସିଏ ବି ଛାଡୁନି। କଣ ସେତେ ବାଟରୁୁ ପାଣି ଛାଡ଼ିଲାକୁ ତାର ପୁରା ଇଏ ହେଉଛି ଏ ରମକ କରୁଛି। ମଟର ମଟର ତାଙ୍କର କଣ ଖରାପ୍ ଥିଲା ସେଇପାଇଁ ଡେଇବେ, କଣ କରିବା କୁହ? ମେଘ ତ ହେଲାନି ଆଉ କଣ କରିବା?
ହେଲାନି ମୁଁ ବୁଝି ପାରୁଚି। ଆପଣ ତାହେନେ ଇୟା ପରେ ଲଗେଇଚନ୍ତି ମୁଗ ଚାଷ ଏ-ଏଥର ତାହେଲେ ଯଦି ନଷ୍ଟ ହେଇଗଲା ନାଇଁ ଏଥର ତ ବାଦାମ ରେଟ୍ ନିହାତି ବଢିଯାଇଥିବ?
ହଁ ବଢିଯାଇଥିବ ବାଦାମ୍ ନାହିଁ କମ ବାଦାମ୍ ସେଠି ବି କେତିକ ଆପଣଙ୍କୁ କମ୍ ପଇସା ମାନେ ଏକାଉଣ୍ଟରେ ବି ହବନି।
ଯାହାବି ହେଲା ଆପଣ ଯାହାବି ତ ବିକିଥିବେ କିଛି ତ ଏମାଉଣ୍ଟ୍ ଦବା କଥା ନା ବ୍ୟାଙ୍କକୁୁ।
ସେଇପାଇଁ ତ ଗୁଛିଛି ମୁଗ ଚାଷ ଟା କରିଚି ଏଇତ ଫଳିଚି ଯାଇଥିଲେ ଆଉ ତିନି ଚାରି ଥର ଏନେ ଯାଇକି ମୁଗ ସରିଯିବେ ଏକା ଥରେ ଆପଣଙ୍କର ବିକି ପେମେଣ୍ଟଟା କରିବା ଆଉ।
ଆ ସେଇ ପାଇଁ ଆପଣ ଜମା ଯେହେତୁ ପେମେଣ୍ଟା କିଛି କରିନାହାନ୍ତି ନା, ଆପଣଙ୍କୁ ଆଉଁ ଉପୁରୁକୁ ବହୁତ ପ୍ରେସର ଆସିଲାନି ଯେ ସାରଙ୍କୁ କୁହନ୍ତୁ ଆଉ ପେମେଣ୍ଟ୍ ଟା ଜମା ଆପଣ ଦେଲେନି। ଆଉ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିନି, ନହେଲେ ମୁ ତ କଲ୍ କାହାକୁ କରେନି। ଆଉ ସେଇପାଇଁ ସେ କଲ୍ କରିଛନ୍ତି। ଆପଣ ପେମେଣ୍ଟ ଟା ଜମା ଡିଲେ କରିଦେଇଚନ୍ତି ପୁରା। ଛମାସର ଯେହେତୁ ଆପଣଙ୍କର ପେଣ୍ଡିଂରେ ଅଛି ବୁଝିଲେ ନା।
ହଁ ସାର୍।
ଆଉ ୟା ବ୍ୟତୀତ ଆଉ କଣ କଣ ଚାଷ କରୁଚନ୍ତି ଏ ବର୍ଷ?
ମୁଗ, ଆଉ ଏଥର ଚାଷ କରାହେଇଚି ଆମର ଭେଣ୍ଡି
ଭେଣ୍ଡି ମାର୍କେଟ ଭଲ ଅଛି ଏଛୁଅ ମାର୍କେଟରେ ଭେଣ୍ଡିରେ।
ହଁ ଭେଣ୍ଡି ଭଲ ଅଛି। ପଚିଶ ଟଙ୍କା ତିରିଶ ଟଙ୍କା ମା ଭେଣ୍ଡି ଟା ଲାଗିଚି ସାର୍ ଉ ଗୁଟେ ଏକର୍।
ଗୋଟେ ଏକର ରେଟ୍ ଏଛୁଆଁ ପଚିଶ କୋଡିଏ ଅଛି ନା?
ପଚିଶ, କୋଡ଼ିଏ, ବାଇଶି, ସେ ଆମେ ତ ସେମିତି ପାଇକାରୀ ଦିଏ ଖୁଚୁରା ବିକେ।
ଆଚ୍ଛା ରେଟ ତାହାନେ ତ ଭେଣ୍ଡିର ଭଲ୍ ଅଛି ତାନେ।
ହଁ।
ଭେ-ଭେଣ୍ଡି ଚାଷ ତାନେ ପାଉଚ ହଁ।
ହଁ ଦି ପଇସା ପାଉଚି ନହନେ, ଭେଣ୍ଡି ଦଶଟଙ୍କା ଦେଢ କିଲୋ ଦଶଟଙ୍କା ଥିଲା ୟା ଆଗରୁ।
ହଁ ରେଟ୍ କମ ରହିନେ ସେତେବେଳେ ପଇସା ଚାଷୀ ପାଏନି, ରେଟ ବେଶୀ ଭଲ ରହିନେ ଚାଷୀ କିଛି ପଇସା ପା ଜାଣେ।
ହୁଁ।
ଆଚ୍ଛା ୟା ଆଗୁରୁ କଣ ଚାଷ କରିଥିଲେ, ଭେଣ୍ଡି ଆଉ ଇଏ ବାଦାମ୍ ଆଗୁରୁ?
ଆଗରୁ ତ କାଂକୁଡି ଚାଷ କରିଥିଲି।
କାକୁଡି ଚାଷରେ କଣ ପଇସା ହେଲା ନା ପଇସା ହେଲାନି?
ହେଲା ଅଳ୍ପ ସ୍ୱଳ୍ପ ସାର୍ କମ କାଙ୍କଡ ଲଗେଇଥିଲି ଯେ ସେଇପାଇଁ କମ ପଇସା ପାଇଲି। ଯଦି ବେଶୀ ଲଗେଇଥାନ୍ତି ବେଶୀ ପଇସା ପାଇଥାନ୍ତି।
ହଁ ଆପଣ ଥରେ କହୁଥିଲେ, କାଙ୍କଡ ଚାଷ ଏବର୍ଷ ମାର୍କେଟ ରେ ଭଲ ଗଲା। ଆପଣ ଡରରେ ଆଉ ଲଗେଇଲେନି ବହୁତ
ଆର ବର୍ଷ ଲ ଆର- ଆର ବର୍ଷ ଡରି ଯାଇଥିଲି ଲସ୍ ଖାଇଥିଲି ସେଇପାଇ ଏଥର ଲଗେଇଲିନି ଏଥର କମ୍ ଲଗିଲି ଭଲ ପଇସା ଦେଲା କିନ୍ତୁ ଆଉ ଲଗେଇ ପାରିଲିନି କମ୍ ପଇସା ପାଇଲି। ସେ ଯଦି ସେ ପଇସା ପାଇ ଆମର ମୁଗ ଆମର ବା ବାଦାମ୍ ଚାଷର ବାଦାମ୍ ର ତ ଲସ୍ ଗଲା। ତାପରେ ମୁଗ ଚାଷ କରିଚି ଏଥର ଭେଣ୍ଡି ଚାଷ କରିଚି ଚାଲିଚି ଦିଟା ର।
ଆଛା ଆର ବର୍ଷ ଆପଣ ଡରି ମାନେ ଲସ୍ ହେଇଯିବ ବୋଲି ଡରି ଗଲେ। ଦେଖନ୍ତୁ ଚାଷ ରେ ସେ ଡରି ଲେ ହବନି।
ସେଟା ତ ଠିକ୍ କଥା ସାର୍ ଆଉ ମୁଁ ବି କଣ କରିବି ଡର ଲାଗୁଚି ଏକେଲା ଲୋକ। ପୁଣି ସବୁ ତ ପଇସା ନଦଲେ ଲୋକ ଗାଳିବେ ଏ ଲୋନ୍ ବି ଆପଣଙ୍କଠୁ କରାହେଇଚି। ଟେନସନ୍ ପରେ ଟେନସନ୍।
ସେଇଟା ତ ଠିକ୍ କଥା କହୁଚ ଯେହେତୁ ଉଁ କୃଷି ଜୀବନ ଗୋଟେ ହଉଚି ଚାଷୀ ଜୀବନ ଗୋଟେ ହଉଚି ସଂଘର୍ଷ। କେତେବେଳେ କଣ ହବ କହିହବନି।
ଏଇଟା ତ ଠିକ୍ କଥା ଏକେଲା ଲୋକ ହେଲେ କଣ ନା ଟେନସନ୍
ଆଉ ଆପଣ ବି ଏତେ- ଏତେ ଜାଗା ଚାଷ କରୁଚନ୍ ଆଉ ହଁ ବହୁତ୍ କେତେ କିସ ଆପଣ କରୁଚନ୍ ଆଉ। ଏତେ ଯଦି ଆପଣ କରିକି ଯଦି ନ କରି ପାରୁଚନ୍ ଗୋଟେ ଠିକ୍ କଥା ଆପଣ ଲୋକ ଲ ରଖୁନା ଲୋ ଚାଷ ରଖିବା ପାଇଁ ଯଦି ଆପଣ ଏତେ ଜାଗା ଆପଣଙ୍କର ଏତେ ଅଛି ଆପଣ ସମ୍ଭାଳି ପାରୁନାହାନ୍ତି ତା ମାନେ ଲୋକ ରଖୁ
କେ ଲୋକ ସାର ଗୋଟେ ରଖିବୁ ଲୋକ ତ ବାବଦରେ ପଇସା ଦେଇଥାଉ। ଗୋଟେ ମଜୁରୀ ଦାମ୍ ହେଲାନି ପାଞ୍ଚଶ ଛଅଶ ଆଉ କେତେ ଟଙ୍କା ଲାଭ କରିବି ଗୋଟେ ମଜୁରୀ ରଖିବି। ସେଥିପାଇଁ ଯେ-ଯେତିକ ପାରୁଚି ହେତିକ କରୁଚି ଆଉ।
ସେଟା ବି ଠିକ୍ କଥା କହୁଚନ୍ତି ଯେ ତଥାପି ଆପଣ ଏକେଲା ମଣିଷ
ମୁଁ ମୋ ମଜୁରୀ ଆପଣଙ୍କର ଯେ ତେଢାମି। କିଏ କରୁଥିବନି କାମ ତ କିଏ କରୁଥିବ ଖୁସୁରୁ ଖୁସୁ କରୁଥିବ ଟାଇମ୍ ବେଳକୁ ପଇସା ନେଇ ଚାଲିବ।
ସେଟା ତ ଆପଣ ଠିକ୍ କଥା କହିଲେ ଯେହେତୁ ଆପଣ ତ ଏତେ ଏକର ଜାଗା ଆପଣଙ୍କର ଅଛି ଆପଣ ତ ଏକେଲା ତ କରିପାରିବେ ନାହିଁ ନା ନିହାତି ଜଣେ କାହାକୁ ଦରକାର୍। ସେଇଥିପାଇଁ ମୁଁ କହୁଚି ଜଣେ ଲୋକ ରଖ।
ଏ ଦେଖିବା ତ ଚେଷ୍ଟ୍ ତା ଗୁଟେ ଆମେ ଘର ପାଖେରେ ଲୋକ ରଖିବା ଆଉ। ମାନେ ଯେମିତି କାମ ଫାମ କରିଆ ଆଉ। ଯାଉ ପଇସା ଆଉ ଆପଣ ବୁଦ୍ଧି ଟା ଦେଲେ ଯଦି କରିବା।
ଆଉ ଆପଣଙ୍କ ଘର ପାଳକୁଳିଆ ଜାଗାର ନଦୀ ପାଖର। ନଦୀ ପାଖେରେ ତା ହେଲେ ମାଛ ଧରା ଧରି ତ ହଉଥିବ?
ହୁଁ ମାଛ ଧରା ଧରି ବି ହଉଚି।
ମାଛ ଧରା ଧରି କେବେ ରାତିରେ ମାଛ ଧର ନା ସକାଳେ ନା କେତେବେଳେ?
ସକାଳେ ବାପା ଯାଆନ୍ତି ମୁଁ ରାତିରେ ବାପା ସାଙ୍ଗରେ ବେଳେ ବେଳେ ଯାଆନ୍ତି ଆଉ। ତ ମୁଁ ତ ଚାଷ କଲି ଟାଇମ୍ କେତେବେଳେ ପାଇବି ମାନେ ମୁଁ ଆଗରୁ ବହୁତ୍ ଯାଉଥିଲି।
ମାଛରୁ କେତେ କିସ ପଇସା ଆସେ ମାଛରୁ? ହ
ମାଛରୁ ଏଇ କମ୍ ଯଦି ଯଉଦିନ ଘର ପାଇଁ ଦିଟା ଖାଇକି ବିକି ଆଉ ଯଦି ଯେଦିନ ବେଶୀ ଧରାହୁଏ। ସେ ବିକିଥାଉ ଯାହା ତିନିଶହ ଚାରିଶହ ପଡିଯାଏ ଗୋଟେ ଗୋଟେ ଗୋଟେ ମାଛ କିଲୋ ଅଧିକ କିିଲୋ ତିନ କିିଲୋ
ନଦୀର ବେଶୀ କି ମାଛ ଟା ପଡେ କହିପାରିବେ। ନଦୀରେ ବେଶୀ କେଉଁ ମାଛଟା ପଡେ।
ମୁଚୁକା ପଡିିବା ଭିତରେ ହେଲା ବାଲିକିଡି ଜାଡୁଆ ଏମିତି ମାଛ ପଡୁଛି ନଈରେ ବେଶି।
ଏ ମାଛ ମାର୍କେଟରେ କେତେ ଟଙ୍କା କିଲୋ ଚାଲିଛି ଏଇଜୁଣା।
ଦିଶହ। ଶହେ ଅଶୀ ଆଉ ଚିଙ୍ଗିଡି ଏଇନେ ସାଢେ ଚାରିଶହ।
ମୁଁ ଶୁଣିଥିଲି ନଦୀର ସେ ବଡ ବଡ ଗେ ଟାଇଗର ଚିଙ୍ଗୁଡି ପଡେ ସେଇଟା ଏଇଶୁଣା ଆସୁଛି ନା ଆସୁନି।
ଆଜ୍ଞା।
ନଦୀରେ ମୁଁ ଶୁଣିଥିନି ସେ ବଡ ବଡଗା ଟାଇଗର ଚିଙ୍ଗିଡି ଆସେ ସେଇଗା ଆସୁଛି ନା ଆସୁନି।
ନା ନା ସେ କା ନଈ ଚିଙ୍ଗିଡି ଆସିବ କାହିଁ ଟାଇଗର ଚିଙ୍ଗିଡି।
ନା ମୁଁ ଶୁଣିଥିନି ଥରେ ମୋ ସାଙ୍ଗ ଜଣେ କହୁଥିଲେ ଯେ ନଈ ଚିଙ୍ଗିଡି ନଈରୁ ସେ ବଡ ବଡ ଗା ଟାଇଗର ଚିଙ୍ଗିଡି ଜା ମିଳେ। ଯେତେବେଳେ ବନ୍ୟା ଆସେ ଗୁଳିଆ ପାଣିର।
ନାଇଁ ଯଦି ଗୋଟେ ଅଧେ କେଠୁ ଆଉଥିବ ସାରେ ଆମ ହାବୁଡ଼ରେ ପଡିନି ଚିଙ୍ଗିଡି ପଢେ ବଡେ ଆମ ଲୋକାଲ ଯେମିତି ଚିଙ୍ଗିଡି ଅଢ଼େଶ ଗ୍ରାମ ତିନିଶ ଗ୍ରାମ ଚାରିଶ ଗ୍ରାମ ସେ ବ ବଡ଼ା ଗୁଡ ଲମ୍ବା ସେଇ ଚିଙ୍ଗିଡ଼ି କୁ ସମସ୍ତେ ଦେଖିବାର।
ବୋଡ ତାନେ ଟାଇଗର ଚିଙ୍ଗିଡି ତାହେନେ ଆପଣଙ୍କର କେବେ ପାଇନାହାଁନ୍ତି ତ।
ନା ଅଲଗା ବୋଡ ମାଛ ଏଇ କୋଡିଏ କିଲା ପନ୍ଦର କିଲିଆ ମାଛ ଧରା ହେଇଛି ସାତ କିଲା ଆଠ କିଲା ସାଇପିନାସ
ଯୋଉ ଚିଙ୍ଗିଡି ବୋଟ ଟାଇଗର ଚିଙ୍ଗିଡି ଟା ପାଇନାହାଁନ୍ତି ନା।
ନା ଟାଇଗର ଚିଙ୍ଗିଡ଼ି ନର୍ମାଲ ଚିଙ୍ଗିଡି ଏମିତି ଅଢେଶହ ତିନିଶହ ଚାରିଶହ ଗ୍ରାମ
ଆଉ କଣ କଣ ବେଶୀ ମାଛ ଧରିଛ ବେଶୀ ଆପଣ ଏତମେ ଯେ କିଏ କିଏ ମାଛ ଧରିଛନ୍ତି।
ଏଛୁଙ୍ଗେ ବେଶୀ ଧରା ହେଇଛି ବାଟୁଳା। ଆଉ ଆମର ଜାଡୁଆ ଏଇଗା ସବୁ ଧରାହେଇଛି। ଆଉ କଣିଆ।
ଠିକ୍ ଅଛି। ଠିକ୍ ଅଛି ତାହେନେ ମୁଁ ଆପଣ ଆସନ୍ତୁ ଆଉ ବୁଝାବୁଝି କରିକି ଏକାଳେ ଗୋଟେ ଫୁଲ ପେମେଣ୍ଟ କରିଦେଇକି ଯାଆନ୍ତୁ ଆଉ।
ହଁ ସାର୍ ସାର୍ ସେଇ ମୁଗଟା ବିକି ଦେଇକି ଏପାଳି ଯାଉଛି ମୁଗ ତ ରେଟ୍ ଅଛି। ପଞ୍ଚାଅଶୀ, ବୟାଶୀ, ସତାଅଶୀ ଏଇ ବାହାରିବ କୁଇଣ୍ଟାଲ ପାଖାପାଖି ଭାଗିବ ମୁଗ ଟା। ଯାହା ବିକିମି ସବୁ ମୁଁ ଦେଇମି ଆଉ।